ହ
ହଁ କୁହ।
ତୁ କଣ କରୁଥିଲୁ କି?
ନାଇଁଁ ବସିଥିଲି।
ହୁଁ ହୁଁ।
କୁହନା ଆଜିକାଲି ଯୋଉ ଗରମ ହଉଛି କଣ କହିବି ଆଉ।
ଆମ ଆଡେ ବି କେମିତି ମାନେ ଗରମ ତ ହଉଥିଲା ଆଜି କିନ୍ତୁ ଟିକେ ମାନେ ମାନେ କାଳବୈଶାଖୀ ଟାଇପ ର ମାନେ ଅଛି ନା ଏବେ ତିନି ଚାରି ଦିନ ନ୍ୟୁଜରେ କହୁଥିଲା। ତୋ ସବୁଦିନ ତିନିଟା ଚାରିଟା ବେଳୁ ଆମର ଏପଟେ ବର୍ଷା ଉଠଉଛି।
ଗୋଟେ କୋଉ ଦିନ ବି ନାହିଁ।
ନାଇଁ ବର୍ଷା ଟା ଉଠଉଛି କିନ୍ତୁ ମାନେ ଆଉ ବର୍ଷା ଟା ହଉନି ତ ସେଥିପାଇଁ ଟିକେ ଯଦି ହେଇଯାଆନ୍ତା ଥଣ୍ଡା ଲାଗନ୍ତା। ଏମିତି ଉଠଉ ଛି ପବନ ଫବନ ହଉଛି ବହୁତ ମାତ୍ରରେ ଧୂଳି ଫୁଳି ସବୁଆଡେ ମାନେ ଛିନଛତ୍ର କରିଦଉଛି। କିନ୍ତୁ ଆଉ ବର୍ଷା ହେଉନି।
ଏ ଏଠି ସେଠି ତ ହଉଛି, ଏଠି କିଛି ବି ହଉନି।
ହୁଁ
ଟେ ଖରା ଦଉଛି ଟିକେ କାଆଁଳିଆ ପାଗ ଦଉଛି ପୁଣି ଖରା ଦଉଛି ଏମିତି।
ହୁଁ ହୁଁ ଆଉ ଲାଇନ୍ ଫାଇନ୍ ବି ଟିକେ କଟି ଯାଉଛି ପ୍ରାୟ ଟାଇମ ରାତିରେ ଆଉ ମୁଁ ଦେଖୁଛି ତିନି ଚାରି ଦି ନ ହେଲା ଆଉ ଲାଇନ ବି ରହୁନି ଲୋକମାନେ ବି ହଇରାଣ ହଉଛନ୍ତି। ଏମିତି ପ୍ରତି ମାନେ
ତେ ଜୋରରେ ମଶା ବସା
ହଁ ପାଖାପାଖି ତ ଟେମ୍ପରେଚର ସବୁବେଳେ ଚାଳିଶ ପ୍ଲସ ରହୁଛି। ଓକେ ମାନେ ଯେଉଁଦିନ ଟିକେ ଯଦି ବର୍ଷା ହେଇଥିବ ମାନେ ଚାଳିଶ ତଳକୁ ଖସିବ ନହନେ ନାହିଁ ସବୁ ବେଳେ ଚାଳିଶ ପ୍ଲସ ବୟାଳିଶ ତେୟାଳିଶ ଏମିତି ରହୁଛି ଟେମ୍ପରେଚର।
ହଁ ପା ଭୁବନେଶ୍ଵରରେ ବି ସେମିତି କୁହନି କୁହନି।
ଆଉ ମୁଁ କଣ କହୁଥିଲି କି ଆମର ତ ସବୁ ମାନେ ଏମତି ପାଗ ମାନେ ସିଜିନ ସବୁ ମାନେ ଏମିତି ଗରମ ଲାଗୁଛି। ଆଉ ତମର ସିଆଡ଼େ ଲୋକମାନେ ଗରମରୁ ଯେଉଁ ରକ୍ଷା ପାଇବା ପାଇଁ କଣ କେମିତି ସବୁ କରୁଛନ୍ତି?
ଗରମରୁ ରକ୍ଷା ପାଇବା ପାଇଁ କଣ? ଛତା କିଏ ବାହାରକୁ ଯାଉଛି ଅଫିସ ଫଫିସ ଛତା ମୁଣ୍ଡେଇକି ଯାଉଛି। ଆଉ ସମସ୍ତଙ୍କ ଘରେ ଏସି ଲାଗିଲାଣି ଯେ ଏସି ଲାଗୁଛି ଭୋଲଟେଜ ପାଉନି ଆଉ କାହା ଏ ଭୁବନେଶ୍ୱଵର ଏରିଆ ହେଇ କିି।
ହୁଁ ହଁ
ଯୋଉ ଯୋଉ ମାନଙ୍କର ଏସି ନାହିଁ ସବୁ ସବୁ ଉଠିକିନା ମହଲ ଯାଉଛନ୍ତି, କି ଫିଲ୍ମ ହଲ ଯାଉଛି। ସେ ସପିଙ୍ଗ ମଲ୍ ଯାଉ ସେଠି ଯାଇକି ସବୁ ବସୁଛନ୍ତି ଗରମରୁ ଇଏ ପାଇବା ପାଇଁ।
ଉଁ ହୁଁ।
କଣ ଠିକ୍
ଆଉ ଆମର ବି ଏପଟେ କଁ କହିଲ ଗାଁ ମାନଙ୍କରେ। ମାନେ ସରକାର ସବୁ। ଅଂଶୁଘାତ ଯୋଉ ହଉନି କି ବହୁତ ମାତ୍ରାରେ ସବୁଆଡେ ହଉଛି ତ ସେଇଥି ପ୍ରତ୍ ପ୍ରତି ମାନେ ସତର୍କତା କରିବା ପାଇଁ ମାନେ ଏ ସବୁ ଆମର ମାନେ ଯୋଉ ଛ ଛକ ମାନଙ୍କରେ କି ମାନେ ମାର୍କେଟ ମାନିଙ୍କରେ ଯୋଉଠି ସେଣ୍ଟର ଜାଗା। ସେଇଠି ସବୁ ଆମର ସରକାର ହେଲା ମାନେ ଯୋଉ ଜଳ ଛତ୍ର ଯୋଜନା। ସେ ଯୋଉ ଜଳଛତ୍ର ଯୋଜନା ବି କରିଛନ୍ତି। ଆଉ ମାନେ ଯୋଉଠି ମାନେ କିଛି ଗାଡି ଫାଟ ଯାଉଥିବ କାହାକୁ।
ହଁ ଆପ ଆମର ଏପଟେ ଦହି ସର୍ବତ ଦିଆ ହଉଛି ସବୁଥିରେ। ମନ୍ଦିର ମାନଙ୍କରେ ଗଲେ ଦହି ସରବର କି ବାହାର ଅଧାରୁ ଚାଲି ଚାଲି ଗଲେ ଦହି ସରବର ସବୁ ଦଉଛନ୍ତି।
ହୁଁ ହୁଁ। ଆମର ଏଠି ବି ମାଠିଆ ପାଠିଆରେ ଭଲ ପାଣି ରଖୁଛନ୍ତି ଆଉ କୋଉଠି କାଁ ବାଁ ଯଦି କୁଚୁରି ଗୋଟେ ଗୋଟେ ଜାଗାରେ ଦହି ସରବତ ଦଉଛନ୍ତି ନହେଲେ ସବୁଆୁଡେ ଆମର ଖାଲ ନର୍ମାଲି ପାଣି ରଖ ରଖୁଛନ୍ତି ଯାହା ହଉ ଟିକେ ଥଣ୍ଡା ପାଣି ପରିଷ୍କାର ବି ରହୁଛି ମାନେ ଯିଏ ବି ଯାଇ ଆରାମସେ। ପିଇ ପାରିବ ଏମିତି ସୁବିଧା ସବୁ ରହିଛି। ତାପରେ ଆଉ ଗୋଟେ ଗୋଟେ ଜାଗାରେ ବି ମାନେ ମାନେ ଆଶ୍ରୟ ସ୍ଥଳୀ ଟାଇପ ର ଗୋଟେ ଗୋଟେ କରିଛନ୍ତି। ପ ଖରାରୁ ମାନେ ଯୋଉ ରକ୍ଷା ପାଇ ପାଇଁ ଯଦି ଏକ୍ସେସ୍ ଖରା ଯଦି କୋଉଠୁ ହଉଥିବ। ସେଠି ଟିକେ ରେଷ୍ଟ ନବା ପାଇଁ ବି ସର ସରକାର ଗୋଟେ ଗୋଟେ ଛୋଟ ଛୋଟ କରିଛନ୍ତି ଲୋକମାନେ ବି ରହିପାରିବେ। ଏମିତି ମାନେ ବହୁତ ମାତ୍ରାରେ ଯୋଜନା ବି କରୁଛନ୍ତି କିନ୍ତୁ ଲୋକମାନେ ତ ଗରମ ତ ଯେ ଯେତେ ଯା ହେଲେ ଗରମ ଟା ହେଇ ଚାଲିଛି।
ଗରମ ହେଇ ଚାଲିଛି।
ହୁଁ ହୁଁ। ଆଉ ତ ମୁଁ କଣ କହୁଥିଲି କି ତମର ସେପଟେ ମାନେ ଏ ଶୀ ଫେଶୀ ତାହେଲେ ଭୋଲଟେଜ୍ ଭୋଲଟେଜ ଚାଲୁନି ଆମର ବି ଏତେ। ଭୋଲଟେଜ ଲୋ ଭୋଲଟେଜ ଯୋଗୁ ଆମର ବି ଏପଟେ ଗାଁ ମାନଙ୍କରେ ଏସିି ଚାଲୁନି ଗୋଟେ ମଟର ହେଲା ବେଳକୁ। ବହୁତ ଘର ହେଇ ଯାଉଛି ଏସିି ପାଖାପାଖି ଷାଠିଏ ସତ ସତୂରି ଏସିି ଏପଟେ ଗୋଟେ ମଟର ରେ ଲାଗୁଛି। ତ ସେଥିପାଇଁ ବି ପୁରା ଭୋଲ୍ଟେଜ୍ ଜମା ଆଉ ଟାଣୁନି।
ଏପଟେ ଏସିି ଚାଲ୍ ଖରା ଏତେ ହଉଛି ଯେ ଏସି ଭୋଲଟେଜ ପାଉନି ଏସିି ବି କାମ କରୁନି।
ହୁଁ ହୁଁ। ଆଉ ଆମର ବି ଏପଟେ ଅଧା ଲୋକଙ୍କର ଏସି ଅଛି ଆମର ତ କହିବାକୁ ଗଲେ ଘର କହିଲେ ଦେଢ଼ଶହ ଖଣ୍ଡେ ଘର। କିନ୍ତୁ ଅଧାରୁ ଅଧିକା ଲୋକଙ୍କର ଏସି ଅଛି ଆଉ ଅଧା ଲୋକଙ୍କ ଯୋଉମାନଙ୍କର ଏସି ନାହିଁ ସେମାନେ ବହୁତ ହଇରାଣ ହଉଛନ୍ତି। ସେମାନେ ଏତେ ଗରମ ହଉଛି ସେମାନେ ଭଲ ସେ ମାନେ ଏଇନା ଫ୍ୟାନ ଚଲେଇଲା ବେଳୁକୁ। ଫ୍ୟାନ୍ରୁ ଗରମ ପବନ ବାହାରୁଛି। ଆଉ କୁଲର କଥା ତ ନ କହିବା ଭଲ କୁଲର ଚାଲୁଛି ଯା ତ ମାନେ ଲୋକଙ୍କୁ ମାନେ କିଛି ପବନ ଟା ହି ଆ
ଏପଟ ଟିକେ ବେଶୀ ଗର ଗରମ ହଉଛି କିନ୍ତୁ ଆମେ ତଳ ଘରେ ରହିଛୁ ଉପରେ ଛାତ ଅଛି ବୋଲି ଉପରେ ଘର ଅଛି ବୋଲି ଟିକେ ଗରମ ଥଣ୍ଡା ଲାଗୁଛି।
ଆଉ ଗାଁ ମାନେ ତ ସବୁ ସମସ୍ତିଙ୍କ ଗୋଟେ ଗୋଟେ ଘର।
ହୁଁ ହଁ। ଆଉ କଣ କହୁଥିଲି କି ଆଉ ତମର ତ ଏମିତି ସବୁ ଖରାର ମାନେ ଏତେ ସବୁ ପାଗ ପରିବର୍ତ୍ତନ ଏତେ ମାତ୍ରାରେ ହଉଛି ଆଉ ବର୍ଷା ଦିନେ ତମେ ସବୁ କଣ କେମିତି କର?
ବର୍ଷା ଦିନେ ଆମେ କଣ କରୁ ବସ ଦିନେ ଘରୁ ବାହାରିବାକୁ ତ ଇଚ୍ଛା ହୁଏନି ସବୁବେଳେ ଏନି ଟାଇମ ବର୍ଷା ଲାଗି ରହିଥିବ କେତେ ଛ ତା ନେଇ କାମ ପଇଲେ ଯାଉ କି ରେନିକୋଟ ପିନ୍ଧିକି ଯାଉ।
ହୁଁ ହୁଁ ଆଉ ବର୍ଷା ଦିନେ ତମର ଯୋଉ ରାସ୍ ରାସ୍ତାଘାଟ ହେରିକା ପାଣି ଫାଣି କଣ ଡ୍ରେନ୍ ଫେନ୍ ସୁବିଧା କ?
କିନା ପୁରା ଡ୍ରେନ୍ ହେଇଯାଏ।
ହଁ ହଁ ଆମର ତ ଏପଟେ ଗାଁ ଏରିଆ ତମେ ଦେଖୁଥିବ। ଗାଁ ମାନଙ୍କରେ କେମିତି ବର୍ଷା ହେଲେ ମାନେ ସବୁଆଡ ପାଣି ହେଇଯାଏ। ଆଉ ନ ନୂଆଣୀ ସବୁ ଘରକୁ ପସି ଆସନ୍ତି। ଆଉ ରାସ୍ତାଘାଟ ଟିକେ ଭାରି ଅପରିଷ୍କାର ହେଇଯାଏ ସବୁଆଡେ ତ ମାନେ ଗାଁ ରାସ୍ତା ନା ସବୁଆଡେ ତ ପିଚୁ ସୁବିଧା ହେଇପାରେନି କି ଡଳେଇ ହେଇପାରେନି। ଆଉ ମାଟି ରାସ୍ତା ଯେହେତୁ ଟିକେ ରାସ୍ତା ଗାଡ଼ି ଫାଡ଼ି ପଳେଇଲେ ସେ ରାସ୍ତା ବହୁତ ମାତ୍ରାରେ କାଦୁଅ ଫାଦୁଅ ହେଇଯାଏ। ଆଉ ଲୋକମାନେ ଟିକେ ମାନେ ସହଜରେ ଯିବା ଆସିବା ଟିକେ କରିବାକୁ ମାନେ କରିପାରନ୍ତିନି ଯାହାଫଳରେ ବହୁତ ହଇରାଣ ମାନେ ସମ୍ମୁଖୀନ ହୁଅନ୍ତି ଲୋକମାନେ। ଆଉ ତାପରେ ମାନେ ଗାଁକୁ ଟିକେ ଆଉ ଟିକେ ରାସ୍ତାଟା ଯଦି ଡେଭଲପ୍ ହୁଅନ୍ତା ଗାଁ ମାନ ଲୋକମାନେ ଯୋଉ ଅଛନ୍ତି ସେମାନେ ଭଲସେ ଯିବା ଆସିବା କରି
ଟିକେ ଭଲ ହୁଅନ୍ତା ସାର ସବୁଠୁ ବେଶ୍ ହଉଛି ଶୀତ ପାଗ। ଶୀତ ଦିନେ ଭଲ। ଯେତେ ଶୀତ ହଉ ପଛେ ରହିଯିବ କିଛି ଟେନସନ ନାହିଁ।
ମତେ ତ ଆକ୍ଚୁଆଲି ଯୋଉ ଆମର ଖରା ବର୍ଷା ଶୀତ। ଯୋଉ ଅଛି କିନ୍ତୁ ମୋତେ ଏଇ ତିନିଟାଙ୍କ ଭିତରେ ମତେ ଶୀତ ଦିନଟା ହିଁ ମୋତେ ବହୁ ତୁ ଭଲ ଲାଗେ ସେଥିରେ ଶୀତ ଅବଶ୍ୟ କିନ୍ତୁ ବହୁତ କମ ଦିନି ଖରା ବର୍ଷା ଅପେକ୍ଷା ଖରା ଟା ସବୁଠୁ ଅ ଧିକ ଗରମ ଲାଗେ ସେ ପାଖାପାଖି ଚାରି ମାସ ଖଣ୍ଡେ ଖରା ରହୁଛି। ତ ମୁଁ ଭାବୁଛି ମାର୍ଚ୍ଚ ମାସରୁ ଖରା ଟା ଯୋରସରରେ ଜଣା ପଡୁଛି ଫେବୃୟାରୀ ମାସ ଚଳିବ କିନ୍ତୁ ମାର୍ଚ୍ଚ ଏପ୍ରିଲ ମେ ଜୁନ ହୁଁ ପୁରା ପ୍ରବଳ ଚାରି ମାସେ ପୁରା ଖରା ଟା ବହୁତ ମାତ୍ରାରେ ଅନୁଭବ ହଉଛି। ଆଉ ତାପରେ ଏଇ ଯୋଉ ଶୀତ ଦିନ। ଶୀତ ଦିନ କହିବାକୁ ଗଲେ ଭଲସେ ଶୀତ କହିବାକୁ ଗଲେ ଗୋଟେ ମାସ ହଉଛି। ଆଉ ଏମିତିରେ ଆଉ ଏତେ ଶୀତ ଲାଗୁନି। କିନ୍ତୁ ଆମର ଦେଖିବାକୁ ଗଲେ କିନ୍ତୁ ସମସ୍ତେ ଶୀତ ଦିନଟାକୁ ଭଲ ପାଉଛନ୍ତି କାରଣ ଶୀତ ଦିନେ କିଛି ଅସୁବିଧାର ଲୋକମାନେ ସମ୍ମୁଖୀନ ହୁଅନ୍ତିନି। ଆଉ ସବୁ ଯୋଉ ମାନେ ପନିପରିବା ସମସ୍ତଙ୍କ ବାଡିରେ ସବୁ ସୁବିଧା ଥାଏ। ଲୋକମାନେ ଫସଲ ଫସେଇ କରିପାରନ୍ତି। ଆଉ ତାପରେ ହଉଛି ସେମାନଙ୍କୁ ମାନେ ମାନେ ଯେହେତୁ ଗୋଟେ ଭଲ ପାଗ ଦାଏ ସବୁଆଡେ ପରିବେଶ ଟା ବହୁତ ଭଲରେ ଲାଗେ ମାନେ ଏମିତି ବସନ୍ତ ଋତୁ ଟା ସବୁଆଡ ଥାଏ ସବୁ ଗଛରେ ପତ୍ର ଫତ୍ର ସବୁ କଅଁଳି ଥାଏ। ନୂଆ ପତ୍ର ହେଇଥାଏ ଫୁଲ ଫଳ ମାନେ ଭରିଥାଏ ତ ସବୁଆଡେ ଦେଖିବାକୁ ମାନେ ଆମ ଆ ଖିକି ଗୋଟେ ବହୁତ ଭଲ ଲାଗେ।
ପୁରା ସମସ୍ତିଙ୍କ ଘରେ ଫୁଲ ଗଛ ପୁରା ଭରପୁର ଥାଏ ପୁରା ମାନେ ଭଲ ଦେଖାଯାଏ।
ହୁଁଁ।
ଆଉ ଖରା ଦିନେ କଣ ସବୁ ପତ୍ର ଝଡି ଯାଉଚି ଫୁଲ ମରି ଯାଉଚି। ଯେତେ ଉଁ ଗଛରେ ପାଣି ଦେଲେ ସବୁ ଶୁଖି ଯାଉଚି କିଛି ନୁହେଁ ଗଛ ପୁରା ନ ନା ଦେଖାହଉଚି କିଛି ଭଲ ଲାଗୁନି।
ହଁ ସେଥିପାଇଁ ଶୀତ ଦିନ ସମେସ୍ତଙ୍କୁ ଟିକେ ଅକ୍ଚୁଅଲି ଅଧିକ ମୁଁ ଭାବୁଚି ଭଲ ଲାଗେ ମତେ ସେଥିପାଇଁ ତ ଶୀତ ଦିନ ଭ ଅଲାଗେ ତମେ ବି କୋଉ ମା ଋତୁଟା?
ମତେ ଶୀତ ଋତୁ ସବୁଠୁ ଭଲ। ଶୀତ ଋତୁରେ ଯେତେ ଶୀ ତ ହୋଉ ପଛେ ଯେତେ ହୋଉ କିତୁ ଗରମ ବେଶୀ ହୁଏନି। ଖରା ଦନେ ଅଧିଅ ଖରା ବର୍ଷା ଦିନ ବି କାଦୁଅ ହେଇଯାଏ କି ଯିବାକୁ ବାହାରୁକୁ ଇଚ୍ଛା ହୁଏନି।
ଉଁ ହୁଁ। ଆଉ ତମେ ଫି
ଶୀତ ଋତୁ କେବେ ଆସିବ ପୁଣି ଶୀତ ଆସିଲେ ଭଲ।
ଅଁ ହଁ। ମତେ ବି ଶୀତ ଦିନ ଭଲ ଲାଗେ କାରଣ ଶୀତ ଦିନେ ସମେସ୍ତେ ତ ବୋହୁତ ଲେଟ୍ ରେ ଉଠନ୍ତି। ଚାରିଆଡ଼େ ଖାଲି ମାନେ କୁଉଡ଼ି ଫୁଉଡ଼ି ହେଇଥିବ। ଆନେ ଦିନ ଆ ନଅଟା ଦଶଟା ହବଣି କିନ୍ତୁ କୁହୁଡ଼ି ଚାରିଆଡ଼େ ଏମତି ହେ
ହଁ ହଁ ଶୀତ ଦିନେ ବି ସବୁ ଯାଆନ୍ତି ବୁଲିବାକୁ ପିକନିକ ହେରିକା।
ହଁ ଶୀତ ଦିନେ ଆମେ ବି ଯାଉ ବୋହୁତ ବୁଲାବୁଲି କରିବା ପାଇଁ। ଆଉ ମାନେ ଭଲ ଲାଗେ କିଛି ମାନେ ପାଗ ଭଲ ଯେହେତୁ ଥାଏ ଏତେ ମାନେ କା କାଟିବନି ଏଇନା ଖ ଖରା ଦିନେ ଯଦି ଯୁଆଡ଼େ ଆମେ ବୁଲାବୁଲି କରିଯିବା ଆମୁକୁ ବହୁତ ମାନେ କଷ୍ଟ ହବ ମାନେ ହାଲିଆ ବି ଲାଗିବ।
ହଲିଆ ଲାଗିବ ଗରମ ହବ ତଁ ଣ୍ଟି ଫଣ୍ଟି ଶୁକିଯିବ ଶୀତେ ଦିନେ ଯେତେ ଚାଲିଲେ ସେତେ ଭଲ। ଯେତେ ବୁଲି ପାରିବା।
ଶୀତ ଦିନେ ବି ହଁ ସବୁଠୁ ସୁବିଧା ଥାଏ ସବୁ ଦିନିଷ ମାନେ ସହଜରେ ପରି ମାନେ ପରିବା ହଉ କି ଫୁଲ ଫୁଲ‌ ହୋଉ ମାନେ ସବୁ ଏତେ ରେଟ ନଥାଏ କିନ୍ତୁ ଏଇ ଟାଇମ ରେ ଏନା ପରିବା ରେଟ ପାଖାପାଖି ସତୁୁରୀ ଟଙ୍କା ଅଶୀ ଟଙ୍କା ରହୁଚି। ମୁଁ ଶୀତ ଦିନେ ଦଶ ଟଙ୍କା ପନ୍ଦର ଟଙ୍କା ସେଇ ପରିବା କିନ୍ତୁ ଦଶ୍ ପନ୍ଦର ଟଙ୍କାରେ ଆମୁକୁ ମିଳିଯାଏ ବୋହୁତ ସୁବିଧାରେ ବି ମିଳିଯାଏ।
ଶୀତ ଦିନେ ପୁରା କମ ପଇସରେ କମ୍ ପଇସାରେ ଖାଇପାରିବ ଇଏ କରିପାରିବ ଭଲ।
ଉଁ ତାପରେ ଶୀତ ଦିନେ ବି ସମେସ୍ତେ ମାନେ ମୁଁ ତ କହିବାକୁ ଗଲେ ଶୀତ ଦିନେ ସବୁବେଳେ ଆଠଟା ନଅଟାରେ ଉଠେ। ମୁଁ ବି ଭାବୁଚି ମୋ ପରିଆ ସବୁ ଛୁଆ ବି ଏମିତି ଉଠୁଥିବେ ମାନେ ଏତେ ଲେଟ୍ ରେ ଶୀତ ଦିନେ ଶୋଇଆକୁ ଟିଏ ବେଶୀ ସମୟ ଭଲ ଲାଗେ।
ସବୁଠୁ ଭଲ ଦିନ।
ଉଁ ଏମତି ତ ଆମ ଘରେ ବି ସମେସ୍ତେ ବୋହୁତ ମାନେ ଲେଟରେ ଉଠନ୍ତି ଶୀତ ଦି ଇନ ହେଲେ ଉ ମାନେ କୁ ମାନେ ରାତି ହଁ ହଁ।
ଶୀତ ଦିନେ ଉ
ହଁ ସମେସ୍ତେ ସେଇ ବ୍ଲାଙ୍କେଟ୍ ଘୋଡ଼େଇ ହେଇକି ଶୋଇଥିବେ ଆଉ କାହାକୁ ବି ଭଲ ଲାଗେନି ଆ ପଦାକୁ ବାହାରିବା ପାଇଁ ରାତି ହେଲେ ତ ମାନେ ସନ୍ଧ୍ୟା ହେଲେ ସମସ୍ତେ ଘରେ। ଆଉ ସକାଳ ମାନେ ସୂର୍ଯ୍ୟ କିରଣ ନ ପଡିଲା ପର୍ଯ୍ୟନ୍ତ କେହି ଘରୁ ବାହାରନ୍ତିନି। ଆଉ ମୁଁ ତାହେଲେ ଏବେ ଟିକେ ନହେଲେ ର ରଖୁଛି ପରେ କେତେବେଳେ କଲ୍ ହଁ ହଉ